ଶୁଭ ସନ୍ଧ୍ୟା ମ୍ୟାଡ଼ମ।
ଶୁଭ ସନ୍ଧ୍ୟା ଶୁଭ ସନ୍ଧ୍ୟା।
ନମସ୍କାର ଆଜ୍ଞା।
କଣ ବନ୍ଧୁ କେମିତି ମନେ ପକେଇଲେ?
ଆଜ୍ଞା ମନେ ପକେଇଲି କଣ କି ଆପଣଙ୍କୁ ପଚାରିବାର ଥିଲା କି ହେଇ ମୋ ଭଉଣୀ ଜଣଙ୍କ ଏବେ ତାର ସରିଲା ତ ଦଶମ ସଇଲା। ତାର ଟିକେ ଆଗକୁ ପାଠ ପଢ଼ା ବିଷୟରେ ଆପଣଙ୍କ ସହିତ ଟିକେ ବାର୍ତ୍ତାଳାପ କରିଥାନ୍ତି ଆଉ। କଣ ପଢ଼ିଥାନ୍ତା ଯୁକ୍ତ ବିଜ୍ଞାନ କି ଯୁକ୍ତ ଦୁଇ କଳା, ବାଣିଜ୍ୟ ଏଇ ବିଷୟରେ ଆ ଆପଣଙ୍କଠୁ ଟିକେ ବୁଝିଥାନ୍ତି ଆଉ।
ଶୁଣନ୍ତୁ, ଭଲ ପଚାରିଲେ ଠିକ ଅଛି, କିନ୍ତୁ ପ୍ରଥମେ ପିଲାକୁ ପଚାରିବାର ଥିଲା। ପିଲାର ଯୋଉ ଯୋଉ ବିଷୟ ପ୍ରତି ଆଗ୍ରହ ଅଧିକା ଥିବ ପିଲା କୁ ସେଇ ବି ଉୁଁ ଇଏରେ ପଠେଇବା ଦରକାର। କାରଣ ପିଲାର ଯଦି କଳା ପ୍ରତି ଆଗ୍ରହ ଥିବ ଆପଣ ନେଇକି ବି ଜ୍ଞାନରେ ନାଁ ଲେଖେଇବେ ତାହେଲେ ପିଲାର ଫଳା ଫଳ ତ ଖରାପ ହବ ନା ସେ। ନିହାତି ତାର ପଢ଼ିବାର ଇଚ୍ଛା ରହିବ ନାହିଁ। ଆଉ ସେ ପରୀକ୍ଷା ଫଳ ଖରାପ କରିବ। ତେଣୁ କରି ପ୍ରଥମେ ପିଲାକୁ ପଚାରନ୍ତୁ ତାର କୋଉ ବିଷୟ ଭଲ ହଉଛି। କଳା କି ବିଜ୍ଞାନ କି ବାଣିଜ୍ୟ ତାର ଯୋଉ ପ୍ରତି ଆ
ଆ ଆଜ୍ଞା ତାର ଓଡ଼ିଆ ଆଉ ଇତିହାସ ଭୂଗୋଳ ଏଇ ସବୁ ଭଲ ହେଉଛି। ତଥାପି ଆମର ଇଚ୍ଛା ଅଛି ଟିକେ ତାକୁ ବିଜ୍ଞାନ ପଢେଇବା ପାଇଁ। କିନ୍ତୁ ତାକୁ ଆମେ ସେ କହୁଛି ମୁଁ କଳା ଏବେ ପଢ଼ିବି ବୋଲି। ମୁଁ ଆପଣଙ୍କୁ ସେଥିପାଇଁ ବୁଝିଥାନ୍ତି।
ହଁ ସେଇଟା ଠିକ କରିଛନ୍ତି ଯୋଉ ଯଦି ପିଲାର ସାହିତ୍ୟ, ଇତିହାସ, ଭୂଗୋଳ ଏଗୁଡା଼ ସବୁ ଭଲ ହଉଛି ତାହେଲେ କଳା ପ ପ୍ରତି ଆଗ୍ରହ ତାର ଭଲ, ସିଏ ଜାଣି ପାରୁନି ଛୁଆ ଟା ଛୋଟ ଛୁଆ ଯେହେତୁ ପନ୍ଦର, ଚଉଦ, ପନ୍ଦର ବର୍ଷର ପିଲା। ସେ ବିଜ୍ଞାନ ଆଉ କଳା ଭିତରେ ପ୍ରଭେଦ ଟା ଜାଣିପାରୁନି ବିଜ୍ଞାନ, ଗଣି ଯୋଉ ପିଲାର ଭଲ ହଉଥିବା ତାକୁ ନେଇକି ବିଜ୍ଞାନ ଲାଇନ ରେ ଆପଣ ପଢେଇଲେ ସେ ପିଲାଟି ଉପକୃତ ହବ। ଆଉ ଆପଣ କଳା ସାହିତ୍ୟ ଆପଣ କହୁଛନ୍ତି ସାହିତ୍ୟ, ଇତିହାସ, ଭୂଗୋଳ ଏଗୁଡା଼ ଭଲ ହଉଛି। ତାହେଲେ ତାକୁ କଳା ରେ ପଢେଇଲେ ତାର ଫଳାଫଳ ସେ ପଢ଼ିବ ବି ଭଲ ଇଚ୍ଛା ବି ପ୍ରକାଶ କରିବ ଆଉ ଫଳାଫଳ ବି ଭଲ କରିବ‌।
ଆଜ୍ଞା ଆଉ
ତାକୁ ବୁଝାନ୍ତୁ ଯଦି ସେ ମାନେ ସାଙ୍ଗ ସାାଥିରେ ପଡ଼ିକି କହୁଥିବ ବିଜ୍ଞାନରେ ପଢି଼ବି
ଆଜ୍ଞା ସେଇ ସେଇଆ ଆଜ୍ଞା। ମୁଁ ତା ସାଙ୍ଗ ପିଲା ତା ଘର ପାଖ ପିଲା ହଉ କି ତା ସାଙ୍ଗ ପିଲା ଶ୍ରେଣୀର ପିଲାମାନେ। ସମସ୍ତେ ଯୁକ୍ତ ଦୁଇ ବିଜ୍ଞାନ ପଢ଼ିବା ଆଜ୍ଞା ନବାକୁ ଚାହୁଁଛନ୍ତି।
ତାପରେ ଆଜିିକାଲି ଆଜିିକାଲି ଆମର ହଁ ବାପା ମା ମାନେ ବି ବୁଝୁନାହାନ୍ତି ଯେ ଗୋଟେ ପିଲା କୁ ଜୋର ଜବରଦସ୍ତ ଗୋଟେ ବିଷୟରେ ପେଲି ଠେଲି ପୁରଇବାଟା ସେଇଟା ଠିକ ନାହିଁ ପିଲାକୁ ହସି ଖୁସି ପଢ଼ିବାକୁ ଦବା ଦରକାର। ହସି ଖୁସି ପଢି଼ଲେ ପିଲାର ନିଜର ମାନ୍ୟତା ବଢ଼ିବ ନିଜେ ରିଜଲ୍ଟ ଫଳାଫଳ ବି ଭଲ କରିବ। ଆଉ ସେ କଳା ଲାଇନ ରେ ଆମର କଣ ଭଲ ଲାଇନ୍ ନାଇଁ ଆଉ କେତେ ଆଇ ଏସ୍ ଅଫିସର ହଉଛନ୍ତି, ଓ ଏସ୍ ଅଫିସର ହଉଛନ୍ତି। ସବୁ କିଛି ସବୁ ବିଷୟରେ ପଢ଼ିଲେ ବାଟ ଅଛି। ସେ ବାଟ ତାକୁ ଦେଖେଇିବାକୁ ପଡ଼ିବ। ଆଉ ସବୁବେଳେ ତାକୁ ଏ ଆଗ୍ରହ ପ୍ରକାଶ କରାଇବେ କି ଏଇ ଲାଇନ ରେ ପଢିଲେ ଏଇ ଚାକିରି କ କହିବୁ। କିଛି ଡରିବାର ନାହିଁ କଳା ହଉ ବିଜ୍ଞାନ ହଉ ବାଣିଜ୍ୟ ହଉ ପାଠ ସବୁ ସମାନ। ଆପଣ ପଢେଇକି ହଁ ତାକୁ ପଢେଇକି। ସେ ଲାଇନରେ ଆଗକୁ ବଢେଇବାଟା ହଉଛି ବଡ କଥା ଆଉ ଯେହେତୁ ଝିଅ ବୋଲି। କହୁଛନ୍ତି ଭଉଣୀ ବୋଲି କହୁଛନ୍ତି ନିଶ୍ଚିତ ପାପଡ ପାଠ ପ୍ରତି ଧ୍ୟାନ ଦେବେ କାରଣ ଝିଅ ପିଲା। ଶିକ୍ଷିତ ହବା ନିହାତି ଦରକାର ଗୋଟେ ନାରୀ ଯଦି ଶିକ୍ଷିତ ହବ ତା ପରିବାର ଶିକ୍ଷିତ ହବ ତା। ପରିବାର ଯଦି ଶିକ୍ଷିତ ହବ ତା ସାଇ ଭାଇ ଶିକ୍ଷିତ ମାନେ ଗୋଟେ ନାରୀ ନିହାତି ଶିକ୍ଷିତ ଦରକାର।
ଆଜ୍ଞା ତ ନାରୀ ଶିକ୍ଷିତ ହବା ଆଜିକାଲି ଉ ଜାଣୁଥିବେ ଆଜ୍ଞା କିପରି ସମାଜ ଆପଣ ନାରୀ ମାନଙ୍କୁ। କୁ ସମ୍ମାନ ଦଉଛି ଦୁଇରେ ତାଙ୍କ ପଢା ପ୍ରତି।
ସବୁ ନାରୀ ଶୁଣନ୍ତୁ ଶୁଣନ୍ତୁ ଏବେ ପୁଅ ଝିଅ ସବୁ ସମାନ ହେଲେଣି। ପାଦୁ ପାଦ ମିସେଇ ସମସ୍ତେ ଚାଲିଲେଣି ଆଗକୁ ବଢିଲେଣି ତଥାପି ଆମ ସମାଜ କେତେ ପଛରେ ଅଛି ଦେଖନ୍ତୁ। ତଥାପି ନାରୀ ମୃତ୍ୟୁ ହଉଛି ନାରୀ ନିର୍ଯତିତ ହଉଛି ହଁ ହଁ। ହଁ ନି ନା ନାରୀ ନିର୍ଜତି ସେଥିାଇଁ ପିଲାକୁ ସବୁବେଳେ ସବୁ ଦିଗ ପ୍ରତି ସଚେତନ କରିବା ବାପା ମାଙ୍କର ପ୍ରଥମ କର୍ତ୍ତବ୍ୟ।
ହ
ଯେ ଭୁଲ ଠିକ ର ନିର୍ଣ୍ଣୟ ନବା ସବୁଠୁ ବଡ ମାନେ ଦାୟିତ୍ଵଆଉ। ଯେମିତି ନାରୀ ନିର୍ଯାତନା ଗୋଟେ ପିଲାକୁ ବଢେଇକି ଆମେ ପଢେଇକି ଯଦି ମଣିଷ କଲା ପରେ। ସିଏ ବିଷ ଖାଇବ କି ଦୌଡି ଦବ କି ଯଦି ଆତ୍ମହତ୍ୟା କରୁଛି ତାହେଲେ ଆମ ପ୍ ପଢେଇବାର ମୂଲ୍ୟ କିଛି ନଥାଏ।
ଆଜ୍ଞା
ବୁଝିପାରିଲି ସେ ଶିକ୍ଷା ଟା ଆମେ ତାକୁ ଦବା ଉଚିତ ଯେ ସେ ଯେମିତି ସେ ପଦକ୍ଷେପ ନ ନେବ ନିଜ ଗୋଡ ରେ ନିଜେ। ଖେଇପାରିବ ଯଉ ଯଦି ଏଇଠି ଅସୁବିଧା ହେଲା ତାର ମାନେ ସମସ ସହିତ ବାପା ମାଙ୍କ ସହିତ ଡିସିକସନ କରି ଯୋଉ ତାର ସେ। ଚା କୋଉଠି ଚାକିରି କରିବ ଯେମିତି ମୃତ୍ୟୁ ଆଡକୁ ନଯିବ। ସେ ବିଷ ଖାଉ କି ଦଉଡ଼ି ଦଉ। ସେମିତି ଅପମୃତ୍ୟୁ ଆଡକୁ ଯେମିତି ନ ଯିବ ହଠାତ୍ ପିଲା ରାଗି ଯାଉଛନ୍ତି। ଆଉ ଆମେ ମରିଯିବୁ ଆଉ ରାଗ ହେଲା ସବୁଠୁ ବଡ ମାନେ ଶତ୍ରୁ ମଣିଷର। ତେଣୁକରି ରାଗଟାକୁ ଯେମିତି ସ ତ କରିବେ ଆଉ ସବୁବେଳେ ଧୈର୍ଯ୍ୟ ଧରିକି ନିଜର। ମାନେ ମତାମତ ଟାକୁ ଠିକ ରଖିବେ। ଠିକ କାମ କରିବେ ଭୁଲ ଆଡକୁ ଯିବେନି ସବୁବେଳେ ଭଉଣୀ କି ଏଇ ପ୍ରତି ଧ୍ୟାନ ଦଉଥିବେ।
ଆଜ୍ଞା ମୁଁ ଆପଣଙ୍କ କଥାରେ ପୁରା ଏକମତ ହୋଉ ମୁଁ ମୋ ଭଉଣୀକୁ ପଚାରିବି। ସେ ଯୋଉଥିରେ ଆଗ୍ରହ। ଯୋଉଟେ ଯୋଉ ଯୋଉ ସବଜେଟେ ଆଜ୍ଞା ବୁଝେ
ବୁଝେଇବେ ଯେ ସାଙ୍ଗସାଥିଙ୍କ ସହିତ ପଡିକି ଯଦି ବିଜ୍ଞାନରେ ପଢେଇିବାକୁ ଚାହୁଁଛୁ ଦେଖ ତ ପଳା ଫଳ କାଲି ସକାଳେ। ସେମାନେ ଭଲ କରିଦେବେ ଯଦି ସେମାନଙ୍କର ଇଛା ଥିବ ସେମାନେ ଭଲ କରିଦେବେ କିନ୍ତୁ ତୁ କରିପାରିବୁନୁ। ଯଦି ଫଳା ଫଳ ଖରାପ ହଁ କଲୁ ତାହେଲେ ସେ ତେବେଳକୁ ତତେ ଖରାପ ଲାଗିବ ତଣୁ କରି ତୁ ତୋ ଇଛାରେ ପଢ ତୁ ତୋ ଇଚ୍ଛାରେ ଆଗକୁ ବଢ।
ଆଜ୍ଞା ଆଉ ଆ ହଉ ମୁଁ ଆପଣଙ୍କୁ ବୁଝେଇଦେବି ତାକୁ ସେ ବିଷୟରେ। ଆଉ ଆପଣ ଆଉ ଏବେ, ଏବେ ଆପଣ କଣ କରୁଛନ୍ତି? ସନ୍ଧ୍ୟା ବେଳେ ଆପଣ ବସିଛନ୍ତି ନା କଣ ରୋଷେଇ ଫୋଷେଇ।
ନାଇଁ ରୋଷେଇ କିଛି ନାଇଁ ମୁଁ ପିଲାମାନଙ୍କୁ ତ ଟିକେ ଟିୁଉସନ ବି କରେ। ଆଉ ହଁ ହଁ ଟୁଉସନ ବି ପିଲାମାନଙ୍କୁ କରେ ଆଉ ତିଉସନ ଛୁଟି ହେଲା ପରେ ଖାଦ୍ୟ ପେୟର ବନ୍ଦ ବସ୍ତକରେ ଘରେ। ତ କେହି ନାହାନ୍ତି ପିଲାମାନେ ସବୁ ବାହାରେ ରହୁଛନ୍ତି। ଆଉ ସାରଙ୍ଗର ମୋର ରହୁ ଆଉ ହଁ କିଛି କେତେ ସମୟ ଲାଗିବ ରୋଷେଇ। ଆଠଟା ଭିତରେ ଟ୍ୟୁସନ ଛୁଟି କରି ପରେ ଆପଣ ଟିକେ କଥା ଫୋନ କଲେ ବୋଲି ମୁଁ ଟିକେ କଥା ହେଇଗଲି ଆ ତ ଯେହେତୁ ଆପଣ ଶିକ୍ଷା ବିଷୟରେ ପଚାରିଥିଲେ ଆଉ ଯା ହେଲେ ଆପଣଙ୍କର ଭଉଣୀ ସେ ବି ମୋର ଝିଅ ଭଳିଆ ତେଣୁକରି ମୁଁ ଟିକେ ଉପଦେଶ ଦବାକୁ ଭଲ ମନ ଭାବିଲି।
ଆଜ୍ଞା ତାର ଏଇ ମାର୍କ ବାହାରିଚି ଆଜ୍ଞା ସାର ସେଇ ଆପଣ ଯୋଉ କହୁଥିଲେ ଯେମିତି ଗଣିତ ବିଜ୍ଞାନ ସେଥିରେ ସବୁ ଅଳ୍ପ ମାର୍କ ରଖିଚି ଦୁଇରେ ବି ଏଇ ସାଙ୍ଗ ପିଲାଙ୍କ ଯୋଗୁ ସେ ଏ କହୁଚି କି ମୁଁ ବିଜ୍ଞାନ ପଢିବି ଯୁକ୍ତ ଦୁଇ ବିଜ୍ଞାନ ତାପରେ କିନ୍ତୁ ଇ ଇତିହାସ ଭୁଗୋଳ ସାହିତ୍ୟ ଏସବୁରେ ଭଲ ରଖିଛି।
ହୁଁ ଆ ସ୍ରାପଣ ତାକୁ ବୁଝାନ୍ତୁ ବିଜ୍ଞାନ ପଢିବାରେ କିଛି ନାହିଁ ପିଲାମାନେ କାଲି ସକାଳେ ସେମାନଙ୍କ ଇଛାଥିବ ସେମାନେ ଫଳ ଭଲ କରିଥିବେ ସେମାନେ ଯାଇକି ସେମାନେ ବିଜ୍ଞାନରେ ଫଳ ଭଲ କରିବେ କିନ୍ତୁ ହୁଏତ ଇଏ କଳାରେ ଯଦି ବିଜ୍ଞାନରେ ଉମ୍ ପରୀକ୍ଷା ଟା ଦଉଚି ବିଜ୍ଞାନ ପଢିକି ପରୀକ୍ଷା ଟା ଦଉଚି ତାହେଲେ ଫଳାଫଳ ଖରାପ କରିବ ତେଣୁକରି ତାକୁ କୁହନ୍ତୁ କଳା ପଢୁ ଆଉ ତା ନିଜ ଇଚ୍ଛାରେ ପଢୁ। ନିଜ ଇଚ୍ଛା ଯଦି ସାହିତ୍ୟ ବିଜ୍ଞାନ ଏଗୁଡା ସବୁ ଭଲ ରେଜଲ୍ଟ କରିଚି ତାହେଲେ ନିଶ୍ଚିତ ତାର କଳା ହିଁ ଭଲ ହବ। ଆଉ ବିଜ୍ଞାନରେ ସେ ଭଲ କରିପାରିବନି ଆଉ ବାପା ମାଙ୍କୁ ବି କହିବେ ଆପଣ ବି ବୁଝେଇବେ ବାପା ମାଙ୍କୁ ବି କହିବେ ସମସ୍ତେ ବୁଝେଇବେ ଆଉ ବୁଝେଇକି ତାଙ୍କୁ ହସ ଖୁସିରେ ପଢିବାକୁ ଦେବେ ନ ହେଲେ ନିଜେ
ଆଜ୍ଞା ଆଜ୍ଞା ତରେ ତାର ଏବେ ତ ଏବେ ହିଁ ତାର ଏଇ ଗୋଟେ ସପ୍ତାହ ହେଲା ମାର୍କ ବାହାରିଲା ତ ଆଉ ଦ୍ଵିତୀୟ କଥା ହେଲା କି ଏବେ ତ ଆପଣ ଜାଣିଥିବେ ସେ ତ ଆସ ଆର୍ଟସ ଯୋଉ ଇଏ ଆପଣ କଳା ପଢିବାକୁ ଚାହୁଁଛି ମୁଁ ସେଥିପାଇଁ ତାର ଫର୍ମ ପକେଇବାକୁ ଚେଷ୍ଟା କରୁ ଏଇ ଏଇ ଆମ ଆଖପାଖ ଥିବା ବଡ ବଡ ମହାବିଦ୍ୟାଳୟରେ ପକେଇବି ଭାବୁଚି ଆଉ।
ହଁ ହଁ ତାଙ୍କୁ ବୁଝାନ୍ତୁ ବୁଝେଇକି କଳାରେ ହିଁ ଆଡିମିସନ କରନ୍ତୁ ଆଉ ଯୋଉ ଭଲ ଫଳା ଫଳି ବି କରିବ। ଆଉ ତାକୁ ଜଗି ରଖି ପାଠ ବି ପଢେଇବେ ପାଠ ପଢେଇଲେ ହିଁ ସେ ସେ ନିଜର ଉନ୍ନତି କରିବ ଆଉ ଘରର ବି ଉନ୍ନତି କରିବ।
ଆଜ୍ଞା ପଣ ଯେ କହିବା କଥା ଆପ ଆଜ୍ଞା ସେ ପଢିକି ଯୁଆଡେ ବି ଯିବ ଆଜ୍ଞା ତା ତା ଦେ ଦେ ଆଜି କାଲି ବାହା ହବ ଆଜ୍ଞା ଆଜ୍ଞା ଦିଅକ୍ଷରେ ପଢିଥିଲେ ତ ପିଲା ସୁଆ ଭଲସେ ପାଠ ପଢ଼େଇବ।
ସ୍ୱାବଲମ୍ବୀ ତ ନିଜେ ହେଇପାରିବ କାହାକୁ ତ ହାତ ପତେଇ ପାରିବନି। ଆଉ ଯଦି ସେ କଥା ବି ନହେଲା ସେ ଗୋଟେ କାଲି ସକାଳେ ଗୋଟେ ମା ହବ ନା ନାଇ ଯେହେତୁ ତା ନିଜର ଛୁଆ ମାନଙ୍କର ଯତ୍ନ ସେ ନେଇପାରିବ। ନିଜେ ଛୁଆଙ୍କୁ ଠିକ ଶିକ୍ଷା ଦେଇପାରିବ ତେଣୁକରି ତାଙ୍କୁ ଶିକ୍ଷିତ କରିବେ। ସେ କଳା ହଉ ବିଜ୍ଞାନ ହଉ ବାଣିଜ୍ୟ ହଉ ତାକୁ ଶିକ୍ଷିଥା ହଁ ତାକୁ ଶିକ୍ଷିତ କରିବାକୁ ଚେଷ୍ଟା କରିବ।
ଭଦ୍ରାମୀ ତ ହଁ ଭଦ୍ରାମୀ ବି ଦରକାର।
କଁ କହିଲେ?
କଲି ଭଦ୍ରମୀ ଭଦ୍ରାମୀ
ହଁ ଭଦ୍ର ଭଦ୍ରାମ ତ ସେଟା ନିଜ ଘରୁ ନିଜେ ଆପଣ ଯେମିତି ଆପଣଙ୍କ ବାପା ମାଁ ସଂସ୍କାର ଦେଇଥିବେ ଆପଣଙ୍କ କଥାରୁତ ଜଣା ପଡୁଚି ଆପଣ ବହୁତ କିଛି ଜାଣିଚନ୍ତି ଆଉ ଶିଖିଚନ୍ତି ଯେହେତୁ ଆ ପଣ ବି ଗୋଟେ ପିଲା ଆଉ ନିଶ୍ଚିତ ଭଉଣୀର ଭଦ୍ରମୀ ଥିବ ଆଉ ଯଦ ସ ମିତି ଗେଲ କରିଦେଇଥିବେ ଗେହ୍ଲା କରିଦେଇଥିବେ ଘର ଭିତରେ ଯଦି କଣ କରୁଥିବ କରୁଥିବ ଆଉ ଆପଣ ସେଥିପ୍ରତି ଟିକେ ଧ୍ୟାନ ଦେବେ।
ଆ ଆଜ୍ଞା ସେ ଟିକେ ଆମ ଗେହ୍ଲା ତ ଗୋଟିଏ ବୋଲି ଝିଅ ନା ଘରେ ସେ ଟିକେ ସେ ଟିକେ ଭ ଟିକେ ସେମ ଗେହ୍ଲା ଟିକେ ହେଇଯାଇଚି ଆଉ।
ଆ ବାହାରକୁ ଯିବା ପୂର୍ବରୁ ତାଙ୍କୁ ଟିକେ ଦାବଦାରି କରି ଛାଡିବେ ମାନେ କେମିତି କାହା ସହ ବ୍ୟବହାର କରିବା ସାଙ୍ଗ ବ୍ୟବହାର ଟା ସବୁଠୁ ବଡ ଜିନିଷ ବୁଝିପାରିଲେ ଆମେ ଯାହାକୁ ଯେମିତି ବ୍ୟବହାର କରିବା ତାହାଠୁ ସେମିତି ଫଳ ପାଇବା। ବୁଝପାରିଲ ଆଉ ମୁଁ ତମକୁ ତମ ଖରାପ ବ୍ୟବହାର କରିବି ସେ ମତେ ଭଲ ବ୍ୟବହାର କରିବ କି?
ସେଇ ଆଜ୍ଞା ଆପଣ ଯୋଉ କଥା କହିଲେ ଆଜ୍ଞା।
ଜଣଙ୍କୁ ଭଲ ବ୍ୟବହାର କଲି ସେ ମତେ କେବେ ହଠାତ୍ ଖରାପ ବ୍ୟବହାର କରିପାରିବ ଯେହେତୁ ସେ ଜଣେ ନାରୀ ତେଣୁ ଗୋଟେ ବାହାରକୁ ଯିବେ କହିବେ ବ୍ୟବହାର ସମସ୍ତଙ୍କ ସ ତ ଭଲରେ କରିବେ କଥାବାର୍ତ୍ତା ଠିକରେ କରିବେ ତେଣୁକରି ବ୍ୟବହାର କାହିଁକି ଖରାପ କରିବେ ବ୍ୟବହାର ଖରାପ କଲେ ତ ଅ ବ୍ୟବହାର ଖରାପରୁ ହିଁ ସବୁ ହଉଛି କାଲି ସକଳେ କଲେଜ ଯିବେ ଆଉ ପାଠ ପଢିବେ ଏବେ ତ ଜମା ଆରମ୍ଭ କହିଲେ ଚଳେ ପାହାଚ ମାନେ ପ୍ରଥମ ପାହାଚ କହିଲେ ଚଳେ ଜୀବନର। ଆହୁରି ଆଗକୁ କେତେ କଥା ଅଛି ତାକୁ ବୁଝେଇବେ।
ବୁଝେଇବୁ ଆଜ୍ଞା।
ଛୋଟ ଛୁଆଟା ଯେହେତୁ ବୁଝେଇବେ ଆପଣମାନେ ବୁଝେଇଲେ ସମସ୍ତେ ଚେଷ୍ଟା କଲେ ସବୁ କିଛି ସମ୍ଭବ ହେଇପାରିବ।
ଆଜ୍ଞା। ହଉ ଆଜ୍ଞା ମୁଁ ଆପଣଙ୍କୁ ଆପଣଙ୍କ କଥାଟା ମୁଁ ମୋ ଭଉଣୀକୁ ବୁଝେଇବି। ତାକୁ କହିବି କି ସେ ପାଠ ପଢିବ ଏମିତି
ଆପଣ-ଆପଣ-ଆପଣ କଣ କରୁଛନ୍ତି?
ଆଜ୍ଞା ମୁଁ ପା ଚାକିରି କରୁଛି ଆଜ୍ଞା ଭୁବନେଶ୍ଵରରେ। ଏଇ ସଫ୍ଟୱେର ଲାଇନରେ।
ଆ ଠିକ୍ ଅଛି ଆପଣ ଯଦି ପଢିକି ଆଗକୁ ଗଲେଣି ଯେ ଆମର ଗୋଟେ କଥାରେ ନାଇଁ ପ୍ରଥମ ମଣ୍ଢା ଯୁଆଡେ ଯିବ ଦ୍ୱିତୀୟ ମେଣ୍ଢା ବି ସେଇ ପାଣି ରେ ପଡିବ, ଆପଣ ଯଦି ଆଗକୁ ବଢି ପାରିଛନ୍ତି ସାନ ଭଉଣୀ ନିଶ୍ଚିତ ଭଲ ପଢିବ। ନିଶ୍ଚିତ ଆଗକୁ ଯିବ ଛୋଟ ଛୁଆ କଣ ଯଦି ଘରେ କରୁଥିବ ଚଗଲମି
ପା ମୁଁ ବିଜ୍ଞାନ ପଢୁଥିଲି ତ ସେଇଥି ପାଇଁ ତାଙ୍କୁ ତାକୁ ଟିକେ ବାଧ୍ୟ କରୁଛନ୍ତି ପଢିବାକୁ। ମୁଁ ତାକୁ ସେଇ କଥା ବାପା ମାଆଙ୍କୁ ବି ବୁଝେଇବି ତାଙ୍କୁ ରୀତିକି ମୋ ଭଉଣୀକୁ ବି ବୁଝେ
ହଁ ଯମା ବାଧ୍ୟ କରିକି କେବେ କୌଣସି ଜିନିଷରେ ଦେଖନ୍ତୁ ମୋତେ ଏକ୍ଷଣା ଯଦି ପାଠ-ପାଠ ନ ପଢ଼ି କଣ ଲୋକ ବେପାର କରି କଣ ନି ଜ ଗୁଜୁରାଣ ମଣ୍ଟନ ମେଣ୍ଟଉନାହାନ୍ତି ବେପାର ଯଦି
ରୋଜଗାର କରୁଛନ୍ତି ଆ
ଭଲ କରୁଛନ୍ତି ଯଦି ଆପଣ ଜଣଙ୍କ ଇଚ୍ଛା ଉପରେ ନିର୍ଭର ସେ କଣ କରିବ?
ଆଜ୍ଞା।
ବେପାର କରିକି ବି ଲୋକ ବହୁତ ଭଲ ଷ୍ଟାଣ୍ଡାର୍ଡରେ ଅଛନ୍ତି। ବହୁତ୍ ଭଲ ପଇସା ଉପର୍ଜନ କରୁଛନ୍ତି ନିଜେ ବ୍ୟବହାର ବି ଲୋକ ହଉ।
ହଉ ଆଜ୍ଞା ମୁଁ ଆପଣ ଆପଣଙ୍କର ଏଇ କଥାଟା ମୋ ଭଉଣୀକୁ ଭଲସେ ବୁଝେଇବି। ଆଉ ପ-ପରବର୍ତ୍ତୀ କାଳରେ ଯଦି ମୋର କୌଣସି ଅସୁବିଧା ହୁଏ କି କୋଉ କ କଥାଟା ମୁଁ ଭଉଣୀ ନ ବୁଝେ ମୁଁ ଆପଣ ଆଉ ଥରେ କଥା କରେଇଦେବି ମୁଁ ଭଉଣୀ ସହ ଆପଣଙ୍କ ସହ ଆଜ୍ଞା।
ଠିକ୍ ଅଛି ଠିକ୍ ଅଛି। ହଉ ରହିଲି ପିଲାମାନେ ସବୁ ଆସିଲେଣି ପଢେଇ ବି ତାଙ୍କୁ ସେମାନଙ୍କ ପ୍ରତି ଟିକେ ଧ୍ୟାନ ଦବାକୁ ପଡିବ, ଆଉ ମୁଁ ଟିକେ ରହିଲି। ଶୁଭ ସନ୍ଧ୍ୟା।
ଶୁଭ ସନ୍ଧ୍ୟା ଆଜ୍ଞା।